ହାଲୋ ହଁ ନମସ୍କାର।
ନମସ୍କାର କେମତି ଅଛ?
ହଁ ମୁଁ ଭଲ ଅଛି ତମେ କେମିତି ଅଛ?
ହଁ! ଭଲ ଅଛି।
ହଁ! ଏବେ ଖା-ପିଅ ସରିଲା, ସାରିକି ବସିଛି ଆଉ। ଆପଣ ଙ୍କ
ହଁ! ମୋର ବି ଖାଇବା ସଲାଣି।
ଆଉ କ'ଣ ସବୁ ଖବର୍, ଆପଣଙ୍କର କୁହନ୍ତୁ?
ସେମ୍ତିତ ଚାଲ୍ଚି ଆଉ, ଆଜି ତ ଦିନ ସାରା ବର୍ଷା ଯେ ବର୍ଷା। ରାତିରୁ ପୁରା ବର୍ଷା ଲାଗି
ହୁଁ, ବର୍ଷା ତ ଛାଡୁନି। ହଁ! ଆମର ଏପଟେ ମଧ୍ୟ ବର୍ଷା ହଉଚି। ଏବେ ବର୍ଷା ହବଡା ବି ନିହାତି ଜରୁରୀ ନା, କାହିଁକି ନା ଚାଷ ଜମି ପାଇଁ ଉପଯୋଗୀ।
ନା ନା, କିନ୍ତୁ ଦରକାର୍ ଠୁ ଅଧିକ ବର୍ଷା ହଉଚି ନା। ଏଯଉ ତଳପଳା ପକେଇଚନ୍ତି ନା, ଯଉ ଲୋକମାନଙ୍କ ର ବଢ଼ି ରେ ଭାସି ଯାଉଚି।
ହଁ! ସେ ଦରକାର୍ ଠୁ ଟିକେ ଅଧିକ ବର୍ଷା ହେଇଯା ମାନେ, ଏବେ ତ ଯେହେତୁ ପାଣିପାଗ ଠିକ୍ ରହୁନି। ଖରା ଦିନେ ବର୍ଷା ହଉଚି, ଆଉ ବର୍ଷା ଦିନେ ଖରା ହଉଚି ଏମ୍ତି ହଉଚି। ଏମ୍‌ତି ହଉଚି ନା।
ହଁ! ଆଉ କ'ଣ ଖାଇଚନ୍ତି?
ମୁଁ ଅବେ ଖାଇଲି ଆମ୍ର ପନିର୍ ପରଠା। ଆଉ ତା'ସହିତ ଆଚାର୍ ଆଉ ଥିଲା, ଆମ୍ର ଚଣା ବଟ ତରକାରୀ ଆଉ। ଆ
ଆଉ ଙ୍କ କରନ୍ତି?
ମୋର ଏବେ ଗ୍ରାଜୁଏ ମୁଁ ଏବେ ଫାର୍ମାସି କରୁଚି ଆଉ ଆପଣ କ'ଣ କରନ୍ତି?
ମୁଁ ହାଉସ୍‌ ୱାଇପ୍।
ଓହୋ! ଆପଣ ହାଉସ୍‌ ୱାଇପ୍, ହେଲେ ବହୁତ୍ ପ୍ରକାର୍ ରୋଷେଇ ଆପଣଙ୍କୁ ଆସୁଥୁବ ତ?
ହଁ! ସେମ୍ତି
ଉଁ ହୁଁ, ସେମ୍ତି କ'ଣ ଆସୁଥୁବ? ଆପଣଙ୍କ କଥାରୁ ଲାଗୁଚି, ଆପଣ ବହୁତ୍ କିଛି ଆସୁ--ବ।
ହେଲେ କେମ୍ତି ଜାଣିବି? ଆପଣ ମତେ କହିବା ପାଇଁ ପଡିବ, ଆପଣଙ୍କୁ କ'ଣ ପସନ୍ଦ୍। ଆଉ କ'ଣ ବନେଇବା ପାଇଁ ପସନ୍ଦ୍?
ନିଜେ ବନେଇ ତ, ମୁଁ ଖାଇବାକୁ ଭଲ୍‌ ଲାଗେ।
ନିଜେ ବନେଇଲେ ଖାଇବା ପାଇଁ ଭଲ୍‌ ଲାଗେ? ନା ଆଉ କିଏ ବନେଇଲେ ଖା ଖାଇବା ପାଇଁ ଭଲ୍ ଲା
ନା ନା ଆଉ କିଏ ବନେଇଲେ ମତେ ଭଲ ଲା, ମାନେ କେମ୍ତି ଗୋଟେ ଅଲଗା ଲା ଁ ତ ଆ
ହଁ! ମାନେ ଯିଏ ମୁଁ ଶୁଣିଥିଲି, ଯିଏ ନିଜେ ରୋଷେଇ କରୁ ସେ, ରୋଷେଇ କରି କରି ସେ ଯଉ ବାସ୍ନାରେ ତା' ପେଟ ପୁରି---ଯାଉଚି। ସିଏ ଆଉ ସେତେଟା ଖାଇଲେ ଉପଭୋଗ କରିପାରୁନି। ଆଉ ଯିଏ ଖାଇବ ସିଏ ପୁରା ତ ମଜା ନେଇକି ଉପଭୋଗ କରିକି ଖାଇବ ନା?
ହଁ ସେ ହୁଁ ସେଇଟା ତ ହୁଏ।
ହୁଁ ଆଚ୍ଛା ଆପଣଙ୍କୁ ସପୁରୀ ଖଟା ବନେଇ ଆସେ?
ନା। କେବେ ବନେଇନି କେବେ ବନେଇନି।
ଓହୋ ଆଉ ଆଡିଶା ପିଠା?
ହଁ ସେଇଟା
ଆସେ?
ହଁ।
ଆଚ୍ଛା ଆଡିଶା ପିଠାଟା କେମିତି କଣ ବନଉଛନ୍ତି?
ଆ ପିଠା ମାନେ ଯେତିକି ଆମର ଗୁଡ ଦବା ସେତିକି ଚାଉଳ ବି ସେତିକି ଦବା‌।
ହୁଁ ହୁଁ ହୁଁ।
ତାକୁ କୁହନ୍ତି ଆଉ ଟିକେ ଗୁଡ ଗୋଟେ ହାତରେ ନେଇକି ଦେଖିବ ସେ ଅ ସେଇଆକୁ। ତାପରେ ଆମେ ଚାଉଳ ଗୁଣ୍ଡକୁ ଦେଇକି ଆଉ କରିବା। ପାଣି ଟୋଟାଲ୍ ଦିଆଯାଏ।
ହୁଁ ହୁଁ।
ହୁଁ ହୁଁଁ।
ହେଲା ଆପଣଙ୍କୁ କିଏ ଶିଖେଇଛି?
ଓହୋ ନା ଆପଣଙ୍କୁ ଏମତି ବନେଇ ଆସେ?
ହଁ।
ଓ ହୋ ହୋ। ଆଡିଶା ପିଠା ଆସିଲେ ତ ବହୁତ ବଢିଆ କଥା।
ହଁ ବହୁତ ଲୋକ କୁହନ୍ତି ଯେ ତତେ ଆରିଷା ପିଠା ଶିଖିଚନ୍ତି ଆଉ ସେ ଆରିଶା ପିଠା ବନେଇ ସବୁବେଳେ।
ହଁ। ଉ ସ ଉଁ ତ ମତେ ତ ସେମତି କିଛି ପିଠା ପଣା ଆସେନି। ମାନେ ଯେତିକି ଯାହା ଆସୁଛି ଆରିସା ପିଠା ଟା ବନେଇବା ଟା ବହୁତୁ କଷ୍ଟ ମତେ ମାଆ କହୁଥିଲେ। ଆରିସା ପିଠାଟା ବନେଇ ହବନି ତାର ଯଦି ପାଗ ଫିଟିବ ମାନେ ବ ବହୁତ କଷ୍ଟ ବନେଇବା।
ହଁ ମାନେ ତାର ଭାଗ ମାପ ଠିକ୍ ଠାକ୍
ହେଲେ ଆପଣ ତ ମତେ ବି ଶିଖେଇଦେଲେ।
ଚାଉଳ
ଆପଣ ମତେ ବି ଶିଖେଇ ଦେଲେ ଆଉ କିଛି ଅସୁବିଧା ହବନି। ଏଥରକ କରିବି ମୁଁ। ହୁଁ ସବୁ ଆଉ। ହୁଁ ହୁଁ ହୁଁ। ଉ ଘରେ ସମସ୍ତେ ଶୋଇ ପଡିଲେଣି?
ହଁ ସମସ୍ତେ ଶୋଇ ପଡେଲେଣି ଆପଣଙ୍କ
ହଁ ହଁ ଅଁ ବଢିଆ ଆଉ ହେଲେ ଆଉ କିଛି କଥା କୁହନ୍ତୁ ଆପଣ।
କହିଲି ଘରେ କିଏ କିଏ ଅଛ
ଉଁ?
ଘରେ କିଏ କିଏ ଅଛ
ଆମ ଘରେ ଅଛନ୍ତି ମୋର ଦି ଭାଇ ଆଉ ମୁଁ। ଆଉ ବାପା ମା।
ହୁଁ।
ହୁଁ ଏମିତି ଆମେ ସବୁ ଅଛୁ ଆପଣଙ୍କ ଘରେ କେତେ ଜଣ ଅଛନ୍ତି?
ଆମ ଘରେ ବାପା ବୋଉ ଆଉ ଆମେ ସ୍ବାମୀ
ହଁ ହଁ ଆପଣ କଥାଟା ଠିକ ସେ ଶୁଭା ଯାଉନି ତ ଆପଣ ଟିକେ ବଡ ପାଟିରେ ନହେଲେ କୁହନ୍ତୁ।
ହାଲୋ। ମୁଁ କହିଲି ମୋ ଘରେ ଅଛନ୍ତି ବାପା ବୋଉ ଆଉ ମୋ ହଜବେଣ୍ଡ ମୁଁ ଆଉ ମୋର ପିଲା ଦିଟା ଆଉ।
ହଁ ଆପଣଙ୍କର ପିଲା ଛୁଆ ହେଲାନି?
ହଁ ମୋର ଝିଅଟି
ହଁ କେତେ ବର୍ଷ?
ଝିଅକୁ ଏଟା ଦଶ ବର୍ଷ କମ୍ପ୍ଲିଟ ହେଲା ପୁଅକୁ ଚାରି ବର୍ଷ ଚାଲୁଚି ଆଉ।
ୱ ହୋ ହୋ ହଁ ବହୁତ ବଢିଆ ଆଉ।
ହଁ।
ଆଉ କଣ?
ଓ କନ ସବୁ ମାନେ ଆପଣଙ୍କ ଶାଶୁ ରୋଷେଇ କରୁନଥିଲେ ଆପଣ ହିଁ ରୋଷେଇ କରୁଛନ୍ତି ଯେ
ହଁ।
ହଁ ହଁ ହଁ ଆଉ ଅସୁବିଧା ସମୟରେ ସିଏ ଆଉ ଆପଣ ନା
ନା ମୁ ସବୁବେଳେ ମୁ ଆମର ଏପଟେ ସେମତି କିଛି ନାହିଁ ନାଇ। ମାନେ ଏକୁଟିଆ ଲୋକ ନା ତ କରିବନି ସବୁଜ ମତେ ହିଁ କହିଲ
ହଁ ହଉ ଆମର ବୟସ ଅଛି କରିଲା ପରେ ତ କିଛି ଅସୁବିଧା ନାହିଁ।
ହଁ।
ହୁଁ। ଉଁ ବ ମାନେ ଗୋଟେ ବୋହୁ ହେଲା ପରେ ଯୋଉ ଦାୟିତ୍ଵ ତୁଲେଇବା ପାଇଁ ପଡେ
ହୁଁ ସେଟା ତ ଆମ କରିବା ପାଇଁ ପଡିବ ଆଉ।
ସେ ସବୁ ଯେମତି ଆମ ଲୋକମାନେ ହିଁ ତିଆରି କରୁଛନ୍ତି ସେମିତି କିଛି ସତରେ ଥାଏ କି ନାଇଁ ମୁଁ ଜାନନି କିନ୍ତୁ ଏ ସବୁ ଆମ ଲୋକମାନଙ୍କର ମତାମତ। ମାନେ ସେ ବାସ ସହିତା ଗୋଟେ ବୋହୁ ପରିବ ସେ ସାତ ଦିନ ଚାଷ କରିକି ଦେବ ହେରା କଣ ଠିକ୍
ନା ସେଟା ତ ଠିକ୍ ନୁହେଁ।
ହଁ ଏମିତି ବହୁତ ଲୋକ କୁହନ୍ତି ସ୍ଵାମୀ ଶ୍ୱଶୁରଙ୍କ ପାଇଁ ଆୟୁଷ ଟିବ ସେ ସବୁ ଭଗବାନ ଯେତିକି ଯାହାକୁ ନବାର ଥିବ ସେତିକି
ହଁ ଭଗବାନ ଯେତେବେଳେ ଜାଗାକୁ ନବାର ଥିବ ଅ ନେଇ ଯିବେ ନା।
ହୁଁ ଆମର ଏପଟେ ଯେମତି ମୁଁ ମୁଁ କହୁଛି ମୁଁ ଆମ ଘରେ ଚଲେଇ
ହୁଁ ହୁଁ ହୁଁ। ହଁ ଆପଣଙ୍କ ଘରେ ସେମତି କିଛି ନାଇ।
ହୁଁ ନା
ହଁ ଏମିତି ରହିଲା ପରେ ଭଲ ଲାଗେ ଆଉ।
ମୁଁ
ଓହୋ।
କିୁ ବହୁତ ସବୁ ଆଉ
ହଁ ମାନେ ଲୋକ ମାନଙ୍କର ତ କଥା ଶୁଣିଲେ ହବନି କାହିଁକି ନା ବହୁତ ଲୋକ ତ ବହୁତ କିଛି କହିବେ।
ସବୁ ସାଇଡରେ ଏମିତି କୁହନ୍ତି। ହୁଁ। ମାନେ ଲୋକମାନଙ୍କ କଥା ଶୁଣିଲେ ଆମେ ଆଗକୁ ବଢିପାରନି। ଏବେ ଆମେ ଭାବିବାକୁ ପଡିବ ଯେତେବେଳେ ଯାହା ଯେମିତି ଅଛି ଠିକ ଅଛି।
ହଁ।
ହୁଁ।
ସମସ୍ତ ମୋ ମାନେ ଅନ୍ୟଙ୍କ ଅନ୍ୟ କାହା ମେଣ୍ଟାଲିଟିକୁୁ ନେଇକି ମୁଁ ବନ୍ ଞ୍ଚିବା ଟା ଠିକ ନାହିଁ ମତେ ଯଉଟା ଠିକ ଲାଗୁଛି ମୁଁ ଆଜ୍ଞା।
ଭ ବି ଶୋଇବେ?
ନା ନା ଶୋଇନି ଶୋଇବେ ଆଉ।
ଓ ହୋ ଆଚ୍ଛା ବହୁତ ବଢିଆ ଆଉ ଆପଣ ମାନ ପରିବାର ର କଥା ଶୁଣିକି ଆପଣ ତ ସବୁ ମାନେ ସମ୍ଭାଳୁଛନ୍ତି ଉଁ ମତେ ସେଟା ଶୁଣିକି ବହୁତ ଖୁସି ଲାଗେ ଜଗାଁ ମାନଙ୍କୁ ମଧ୍ୟ ଆଗକୁ ସେ କରିବାର ଅଛି ତ ଆପଣ ଏତିକି ମତେ ଶିଖେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ୱେଲକମ୍।
କଣ?
ହଉ ଠିକ୍ ଅଛି ରଖୁଛି ପରେ କେତେବେଳକୁ ଫୋନ କରିବି ଆଉ।
ହଁ ହଁ ହଉ ହଉ ନମସ୍କାର।